ହାଲୋ।
ଅପ ଭାଇ।
କଉ ନାଆନ୍ତି।
କେବେ ପନିର୍ ତରକାରୀ ଦବ? ପନିର୍ ତରକାରୀ ଏକା ଏକା କରି ଖାଇଲ କେବେ ଆମକୁ ଦବ?
ପନିର୍ ତରକାରୀ ଆପଣ ଯଦି ଆସିବେ କେତବେଳେ ତାହେଲେ ଆପଣ ପନିର୍ ତରକାରୀ ନିଜେ କରିବେ ତାହେଲେ ଖାଇବେ। ଆଉ ମୁଁ କଲେ ଆପଣ ଖାଇବେନି ଥୋଇ ଦେଇ ଫୋପାଡି ଦେଇ ପଳେଇବେ।
ସେ ଖାଇବା ଯୋଗ୍ୟ ହେଇପାରିବନି। ଆପଣ ତ ଭଲ ରୋଷେଇ କରନ୍ତି ଆପଣଙ୍କ ହାତ ତ ମା ଲକ୍ଷ୍ମୀ ଙ୍କ ହାତ ସହିତ ସମାନ କହିବିନି ତାଙ୍କ ଆଶୀର୍ବାଦ କହିବି ଆଉ।
କାହା ଲକ୍ଷ୍ମୀଙ୍କ ହାତ?
ହାତ କହିବିନି ସମାନ ବୋଲି ସଦୃଶ୍ୟ କରିବିନି। କିନ୍ତୁ ତାଙ୍କ ଆଶୀର୍ବାଦ ବୋଲି କହିବି ତମ ହାତରେ ଅଛି। ତେଣୁକରି ସେ ଖାଦ୍ୟ ଟା ବହୁତ୍ ସ୍ଵାଦିଷ୍ଟ ରହିବ ଆମେ ଖାଇକି ତାକୁ ଉପକୃତ ହବୁ। ବୁଝିପାରିଲେ ନା?
ହାଲୋ।
ହୁଁ। ଆଉ କଁ କୁହନ୍ତୁ? କୋଉ ଠାକୁରଙ୍କ ବିଷୟରେ ଅଲୌକିକ କଥା କଣ ଜାଣି ଥାଇ ପାରେକି। ଆପଣ ଯୋଉ ଯାଇଥିଲେ ପଚିଶି୍ ତାରିଖ୍ ଦିନ ଶୁଣ ଶୁଣ ପଚିଶି୍ ତାରିଖ୍ ଦିନ ଯୋଉ ଯାଇଥିଲ ଜଗନ୍ନାଥଙ୍କ ବାହାଘରକୁ ସେଦିନ କଣ ସବୁ ଦେଖିଲ ଟିକେ କୁହ?
ସେଦିନ ଆମେ ମନ୍ଦିର ଭିତରେ ତ ଫାଷ୍ଟେ ସେ ସୂର୍ଯ୍ୟ ଭାଇ ନେଇଗଲେ ମନ୍ଦିର ଭିତରକୁ ପଶ୍ଚିମ ଦ୍ୱାର ପଟେ ତ ପଶିଗଲୁ ବେଶୀ ଠେଲା ପେଲା ଭିଡ଼ ବି ନଥିଲା। ଆଉ ପ୍ରଥମ ସିଂଘ ଦ୍ୱାର ବାଟେ ବହୁତ୍ ଭିଡ ଥିଲା ଯଦି ସେଠି ଲାଇନ୍ ଦେଇଥାନ୍ତୁ ତ ଉଁ ତିନି ଚାରି ଘଣ୍ଟା ପରେ ଆମେ ଦର୍ଶନ କରିଥାଆନ୍ତୁ ଏମିତି ପାଞ୍ଚ ଦଶ ମିନିଟ୍ ଭିତରେ ଆମେ ପଳେଇଲୁ ଭିତ୍ ଭିତୁରୁକୁ ଭିତୁରୁକୁ ଗଲା ପରେ ତା ଭିତରେ ଚାରିପଟେ ଦର୍ଶନ କଲୁ। ଦର୍ଶନ କଲା ପରେ ଏ ତାପରେ ଜଗନ୍ନାଥ ମନ୍ଦିର ଭିତରକୁ ଗଲୁ ସେଇଠି ଟିକେ ଲାଇନ କଲୁ ଫାଷ୍ଟ ଲାଇନ୍ ଦେଇଥିଲୁ ଏ ତେ ଭିଡ ଯେ ସେ ମନ୍ଦିର ଭିତରେ ଯୋଉ ଲାଗିଛି ବ୍ୟାରିଗେଟ୍ ତାହା ଭିତରେ ଏତେ ଭିଡ ଯେ ଆଉ ଅଧା ବସିଛୁ ଫେରିକି ପଳେଇଆଇଲୁ
ହୁଁ
ଆସିକି ତାପରେ ଖୀଆ ପିଆ ସାରିକି ନିର୍ମାଲ୍ୟ ଖଳାରେ ଅବଢ଼ା ମୁଠେ ପାଇକି ସେଇଠୁ ଆସିଲୁ ସେ ଗୋଟେ ପିଲା ଆମର ହଜିଗଲା ଯେ ତାକୁ ଖୋଜିଲୁ ନିହାତି
ଯିଏ ମନୁଆ ଭାଇ ସହିତ ଯିଏ ମନୁ ମନୁଆ ଭାଇ ସାଙ୍ଗରେ ଯିଏ ଯାଇଥିଲା ସିଏ ଆସି ବାହାରେ ବସିଛି ତମେ ମନ୍ଦିର ଭିତରେ ଖୋଜୁଛ ସେ ବାହାରେ ଆସିିକି ବସିଛି
ହଁ ସିଏ ଆସି ବାହାରେ ବସିଛନ୍ତି ସେ ଭଗବାନ ଦୟାରୁ ମିଳିଗଲା ନହେଲେ ହଇରାଣ ହେଇଥାନ୍ତା ସେଇଠୁ ଆମେ ଭାବୁଥିଲୁ ସେ ଖାଇଥିବ କି ନାଇଁ କଣ କରୁଥିବ କୋଉଠି ଥିବ ସେଇଥିପାଇଁ ବୋଧେ ମାନେ ମୁଣ୍ଡ ଟା ପୁରା ଖରାପ୍ ହେଇ ଯାଇଥିଲା। ତାଙ୍କ ପାଇଁକା। କୁଆଡ଼େ ଗଲେ? କଣ ହେଲା? କଣ ନାହିଁ? ଖାଇଛନ୍ତି ନା ନାଇଁ? କୋଉଠି ଯଦି ଶୋଇ ପଡ଼ିଥିବେ। ଫୁଣି ଅସୁବିଧା। ତେଣୁ କରି ତାଙ୍କୁ ଖୋଜିବା ପାଇଁ ସିଏ ଗଲା। ତାପରେ ନିର୍ମାଲ୍ୟ ଖଳା ଭିତରେ ସେ ଜଣେ, ତିନି ଜଣ ମାଉସୀ ଆସିଲେ।
ସୌମ୍ୟ ଭାଇ କହିଥିବେ ବୋଧେ?
ନାଇଁ କହି ନାହାନ୍ତି। କହି
ସେ ତିନି ଜଣ ମାଉସୀ ଆସିଲେ କି, ସେଠୁ ମାନେ ଯେ ପୁରା ତିନିଟା ଯେମିତି। ଏ ମହା କାଳି, ମହା ଲକ୍ଷ୍ମୀ, ମହା ସରସ୍ଵତୀ। ମାନେ ସେଇ ରୂପରେ ସେ ଆସିଲେ। ସୌମ୍ୟ ଭାଇ ଆଉ ସୂର୍ଯ୍ୟ ଭାଇ କହିଲେ କି? ସେ ନିଶ୍ଚିନ୍ତ ଇଏ ସେଇ। ମାନେ ଯାହା ର ଯାହା ସ୍ୱଭାବ। ସେ ସେ ତାଙ୍କ ପାଖରେ ସେଇୟା ହିଁ ଅଛି।
କଣ ହେଲା? ହୁଁ ହୁଁ।
ଜାଣିଲେ? ମାନେ ସୌମ୍ୟ ଭାଇ କେତେ ସମୟ ଗପିଲେ। ତାଙ୍କ ସହିତ ସୂର୍ଯ୍ୟ ଭାଇ କେତେ ସମୟ ଗପିଲେ। ମନୁଆ ଭାଇ କେତେ ସମୟ ଗପିଲେ। ମାନେ ସମସ୍ତେ। ଚିରଞ୍ଜିବୀ ଭାଇ ଗପିଲେ। କେତେ ମାନେ ମହା କାଳୀଙ୍କର ଯୋଉ ଲକ୍ଷଣ। ମହା ସରସ୍ଵତୀ, ମହା ଲକ୍ଷ୍ମୀ, କାଳି ଯୋଉ ସ୍ୱର ମାନେ ସ୍ଵଭାବ।
ମହା ସରସ୍ଵତୀ କଣ? ସରସ୍ୱତୀ ତ ମହାଲକ୍ଷ୍ମ ତ ମହାଲକ୍ଷ୍ମୀ। ସରସ୍ୱତୀ କଣ ମହା ସରସ୍ୱତୀଙ୍କର ତଫାତ୍ କଣ?
ମାନେ ସେ ତାଙ୍କ ବାଦେ ଆ ମହା ଟା ଲାଗିଗଲେ। ତା ଙ୍କ ଉପରେ ଆଉ କିଛି ନାହିଁ। ମାନେ ସେଇଟା ହେଲା ଆଦି। ନହେଲେ ତାଙ୍କୁ ମହା ଟା ଲାଗିଗଲେ। ଆଉ ତାଠୁ ବଡ଼ ଆଉ କିଛି ହେଇ ପାରିବନି। ଯେମିତି ଦେବଙ୍କ ଦେବ ମହାଦେବ। ଦେବତାଙ୍କ ମଧ୍ୟରେ ଯେମିତି ପୁରା ଶ୍ରେଷ୍ଠ। ମହା ଟା ଲାଗିଗଲେ ଯେମିତି ତା ଉପରେ ଆଉ କିଛି ନାହିଁ। ସେହିପରି। ଝଙ୍କଡ଼ରେ ଯେମିତି ଗୋଟିଏ ମୂର୍ତ୍ତିରେ ତିନି ଜଣ ଏକାଠି ପୂଜା ପାଉଛନ୍ତି ନା।
ହୁଁ ହୁଁ।
ସୌମ୍ୟ ଭାଇଙ୍କୁ ମୁଁ ମୁଁ ତ ଜାଣିନି ଏତେ। ମୁଁ ସୌମ୍ୟ ଭାଇଙ୍କଠାରୁ ଯାହା ସେ ଶୁଣିଛି ଯାହା ଶିଖିଛି। ସେୟା ହିଁ କହୁଛି ତମକୁ। ଜାଣିଲେ? ଗୋଟିଏ ମୂର୍ତ୍ତିରେ ମହା କାଳୀ, ମହା ଲକ୍ଷ୍ମୀ, ମହା ସରସ୍ଵତୀ। ବିଦ୍ୟ ମାନ କରିଛନ୍ତି। ସେଇ ତାଙ୍କ ଭେଟ ହେଇଗଲେ ସେ ତିନି ଜଣ। ତିନି ଜଣ ଭେଟ ହେଇଲା ପରେ। ତାଙ୍କ ସହିତ ବହୁତ୍ କଥା ହେଲି। ସେ କେତେ ଜ୍ଞାନ ବାଣ୍ଟେ ଯିଏ। ମହା ସରସ୍ଵତୀ ଥିଲେ ତାଙ୍କ ଭିତେରେ ସେ ଖାଲି ଜ୍ଞାନ ବାଣ୍ଟୁଥିଲେ। ଆଉ ଲକ୍ଷ୍ମୀ ଯେ, ଶାନ୍ତ ଶିଷ୍ଟ ଭାବରେ ବସି ଥିଲେ। ଆଉ ଯିଏ
ମତେ କାହିଁକି ଏଇ କଥା କହିଲେନି?
ଆଁ?
ମୋତେ କେମିତି ଏ କଥା ସେ କହି ନାହାନ୍ତି।
କହି ନାହାନ୍ତି କେବେ କଣ ବ୍ୟସ୍ତ ଭିତରେ କାମ ବ୍ୟସ୍ତ ଭିତରେ କହି ପାରିନାହାନ୍ତି। କିନ୍ତୁ, ସୂର୍ଯ୍ୟ ଭାଇଙ୍କୁ ପଚାରିବ। କହିଲା ସୂର୍ଯ୍ୟ ଭାଇ କି କହିଲେ ହଁ ହିଁ ସତରେ।
ତାପରେ ତାଙ୍କ ମନ୍ଦିର ସାରା ଖୋଜିଲୁ ମାନେ କୋଉଠି ପାଇଲୁ ନା ଆମେ। ନା।
ଆଉ ମାଙ୍କ ବିଷୟରେ କିଛି
ଆଁ।
ଏଇ ତ ତାଙ୍କ ବିଷୟରେ କଣ ସେତିକି ମୁଁ ଯୋଗ୍ୟ ନୁହେଁ ଯେ ତାଙ୍କ ବିଷୟରେ କଣ। ହଁ କହିବା ପାଇଁ।
ଯୋଗ୍ୟ ନୁହେଁ ଯୋ ଅଯୋଗ୍ୟ ବୋଲି କିଛି ଦେଖାଯାଏନି ତମ ମାଆଙ୍କ ବିଷୟରେ ଯାହା ବି ଜାଣିଛ।
ହୁଁ ସୌମ୍ୟ ଭାଇଙ୍କୁ ତ ଏବେ ଜାଣିଛି। ମାଙ୍କର ଶାରଦା ମାଙ୍କର ସେ ଗୋଟିଏ ମୂର୍ତ୍ତିରେ ଯଉ ତିନି ଜଣ ପୂଜା ପାଉଛନ୍ତି। ମାନେ ମହାକାଳୀ ମହାଲକ୍ଷ୍ମୀ ମହା ସରସ୍ଵତୀ ମହାକାଳୀ ମହାଲକ୍ଷ୍ମୀ। ନାଇଁ ମା ସରସ୍ବତୀ।
ଆଚ୍ଛା।
ଆଚ୍ଛା ଆଉ ସେ କହୁଥିଲେ କି ସେ କହିଲି ମୂର୍ତ୍ତି କେମିତି ଆବିର୍ଭାବ ହେଇଥିଲା। ନା।
ସେ ସେଠୁ କହିଥିବେ କୃପା ଜଳଉଛି। କୃପାଜଳ ଋଷିଙ୍କର ଝିଅ ଥିଲେ ନାଁ। ତାପରେ ପ ପରଶୁରାମ କଣ କରିଥିଲେ ନା ତାଙ୍କର ଯୋଉ। ସେ ଯୋଉ ଘର ନିଆପ ସେଇ ଯୋଉଟାକୁ ସେ କ ଯେମିତି ସେ ବିଲରେ ସେ ଜାଗାରେ ସେ ଗଦା ଖୋଳିଲା ବେଳକୁ ମାଆଙ୍କର ଜଙ୍ଘରେ ଖତ ହେଇଥିଲା। ସେତେ ମା ଶାରଦାଙ୍କର ଜଙ୍ଘରେ ଛପ ଦେବ ଅଛି ସେଇକଥା କହିଲି। କିଏ ତୁ?
ହୁଁ ହଁ କାହିଁକିନା ଯୋଉ ପର୍ଶୁରାମ ଯୋଉଠି ବି
ଯେତେବେଳେ ଆସିଥିଲା ସେ ବେଳର ଉଦ୍ଦେଶ୍ୟ ଟା ଜାଣିଛ କଳାପହାଡ ଯେତେବେଳେ ଆସି
ନା।
ନା କେମିତି ଚକମା ଦେଇଥିଲେ କଳାପାହାଡ଼କୁ? ସବୁଠାରୁ ଶୁଣୁ ସବୁଠାରୁ ମାଙ୍କର ଯାହା ବିି ସବୁ ଅଳଙ୍କାର ଥିଲା ତାପରେ ସେ ଯୋଉ ପିଣ୍ଡି ରେ ବସନ୍ତି ସେ ପିଣ୍ଡି ତଳ ସବୁ ଥିଲା। ହେଲା କେବଳ ସେ ଜିନିଷ ମାଙ୍କୁ କେବଳ ଜାଣିଥିଲେ ଆଉ କେହି ଜାଣି ପଡାପଡୋସୀ ବା ମାଗିଲେ। ମା ସେଠୁ କଣ କଲେନା ତାର ଦେହରୁ ଗୋଟା ଭଲ ବାସନା ଅଛି। ବାସ୍ନାରୁ ଜାଣିଦିଏନ୍ତି ମା ସେଇଠି ଅଛି ବୋଲି। ସିଏ କଣ କଲେ ଠିକ ଅଛି ତୁ ନବୁତ ମୁଁ ଗାଧେଇକି ଆସେ କହିକି ଗଲେ ଗାଧୋଇବା ପାଇଁ କିନ୍ତୁ ସେ ଗୋଟେ କାମ କରିଥିଲେ ତାଙ୍କ ଦେହରେ ସେ ଭୃସଙ୍ଗ ପତ୍ର ଭୟ ବହୁତ ଦେଇଦେଇଥାନ୍ତି ଯାହାଫଳରେ ତାଙ୍କ ଦେହର ବାସ୍ନା ଆଉ ବାହାରକୁ ଆସିବ ଗଲି କଳାପାହାଡ ସେଠି ଦଶ ବାର ଦିନ ବସିଲା ପରେ ସେଠୁ ବିରକ୍ତି ହେଇକି ମା ଯୋଉ ଆଗରୁ ରହୁଥିଲେ ଯୋଉ ମନ୍ଦିରରେ ଗଲାବେଳେ ମାଆଙ୍କ ମନ୍ଦିରରେ ଗଲାବେଳେ ସେ ମା ସହିତରେ ସେ ମନ୍ଦିର ଟା ପଡିବ। ସେ ମନ୍ଦିରରେ ଦେଖିବ ମୁଣ୍ଡି ନାହିଁ କଳାପାହାଡ ଆଗରେ ସେ ମୁଣ୍ଡିରୁ ଭାଙ୍ଗିକି ପଳଉଥିଲା। ସେମତି ନାରାୟଣଙ୍କ ପାଖକୁ ବି ଆସିଥା କି ଏ ଯୋଉ ରାମଚନ୍ଦ୍ରଙ୍କ ରାମଚନ୍ଦ୍ର ଗାଧେରକୁ କହିକି ସେଇଠି କୋଉଠି ଚାଏ ସେଥିପାଇଁ ସେ ସମୁଦ୍ର ମଝିରେ ତାଙ୍କ ମନ୍ଦିରଟା ସେ ବୁଝିବ ବହୁତ ଇତିହାସରେ ବହୁତ ଜିନିଷ ଆମ ସବୁ ଜିନିଷର କିଛିର କିଛି ଖୋଜିଲେ ସେ ଗୁଡ଼ା ସେ ସବୁ ଜିନିଷ ମିଳ। ଯୋଉମାନେ ଗ୍ରାମ ଦେବତୀ ସେମାନେ ପୂର୍ବକାଳରୁ ଏକାଳ ଗାଁ ର ରାଣୀ ଥିଲେ ସେଥିପାଇଁ ସେମାନେ ହଉଛନ୍ତି ଗ୍ରାମ ଆଉ ସେମାନେ ଗାଁରେ କୌଣସି ନକରାତ୍ମକ ଜିନିଷ ପୁରେଇ ଦିଅନ୍ତିନି। ମୁଁ ଦେଖୁଛି ଗୋଟେ ଜାଗା ଆଗ କାଳରେ ଯୋଉ ହଇଜା, ବସନ୍ତ, ହାଡ଼ଫୁଟି ଏସବୁ ରୋଗରେ ବହୁତ ଲୋକ ମରିଯାଆନ୍ତି। ସେଇଥିପାଇଁ ବହୁ ବସନ୍ତ ରୋଗକୁ ଘରକୁ ମଧ୍ୟ ଦେଖିବ କେବେ ପରବ ସେପଟରେ ଗୋଟେ ଅଛି ବେଙ୍ଗୁରା ଭବନ ବନ୍ୟମାଳ ଯା ରାସ୍ତାରେ ଗୋଟେ ଅଛି ଜାଗା ଟା। ସେ ଜା ସେ ଜାଗାରେ ଗ୍ରାମ ଦେବତୀଙ୍କର ହାତ ଯେତବେଳେ ବସନ୍ତ ରୋଗ ଆସିଲା ତ ମାନେ ସେ ସମୟରେ ଗ୍ରାମ ଦେବତୀଙ୍କ ହାତରୁ ମୋ ଗାଁର ଲୋକଙ୍କୁ କିଛି ହଇରାଣରେ ପକାଇଲେ ମୋ ହାତ ଗୋଟାଏ ସେଇଥିପାଇଁ ଗ୍ରାମ ଦେବତୀ ତାଙ୍କ ହାତ ଇଏ କରିଦେଇଥିଲେ। ସେଥିପାଇଁ ସେ ମୋ ଗ୍ରାମ ଠାକୁରାଣୀଙ୍କର ହାତ ନଥାଏ, ଆଉ ବସନ୍ତ ରୋଗ ହୁଏ ସେ କାହାକୁ ବି ଦେଇନଥିଲେ, ତାପରେ ଗ୍ରାମ ଦେବ ସେ ହଉଛନ୍ତି ଗାଁଙ୍କର ରାଣୀ, ଆଉ ସିଏ କଦାପି ଗାଁ ର ଯୋଉ ଗାଁରେ ଥିବେ ସେ ଗାଁର କେବେ ଅନିଷ୍ଟ କରିିବେ ଯୋଉ ପର୍ଯ୍ୟନ୍ତ ସିଏ ତାର ଛଉ ଆଉ ଯୋଉଦିନ ସିଏ ଖରା କର ରହି ସେତେବେଳେ ସେ ତାର ବୁଝିବ। ବିଶେଷ କରି ସେ କେବେ ଖରାପ ଭାବିବନି କି ଗାଁକୁ ବଞ୍ଚେଇ ପାରିବ ସେଥିପାଇଁ ସେ ଗାଁର ଗାଇକା ଏ ହଉ ଭାଇ ବହୁତ କଥା ହେଲ ଆଉ ପରେ କେବେ କଥା ହେବା।
ଜୟ ମା ସାର୍